ହଲୋ
ହ୍ୟାଲୋ ସାଙ୍ଗ।
ଆଉ ତାଙ୍କ କଣ କରୁଛ ଆଉ ଏ ବର୍ଷ ଜାଗରକୁ ମୁଁ ଯିବି ତମ ଘରକୁ।
ଜାଗରକୁ ଆସିବୁ କିଛି ନାହିଁ ବସିଥିଲି ଆଉ ହଁ ତୁ ଆସ କଣ ମନା କରୁଛି ତ ତ ମୁ ସେ ବିଷୟରେ କହିବି ବୋଲି ଏ ଫୋନ କରିଥିଲି। ଆଉ ତୁ ଜାଗର ପ୍ରତିବର୍ଷ କରୁ।
ହଁ।
ମୁଁ ବି ତ ପ୍ରତିବର୍ଷ କରେ ଆଉ। ମୁଁ ବି ସବୁ ବର୍ଷ କରେ ଆଉ କେମିତି କଣ କରୁ ଟିକେ ମତେ ଜଣା।
ାଗ ପଡେ ମାଘ ମାସ।
ସାଙ୍ଗ ତ କଥା ମତେ ଠିକ ରେ ଶୁଭୁନି।
ହ୍ୟାଲୋ।
ହଁ।
ହଉ ସାଙ୍ଗ ମୁଁ କହିଲି ଯୋଉ ଜାଗର ହଉଛି ମାଘ ମାସରେ ଗୋଡେଇ ହେଲା।
ହଁ।
ମାଘ ମାସର ପରେ ତାାର ଯୋଉ ସେ ପ୍ରତ୍ୟେକ ଫଳି ସୋମବାର ହଉଛି ମାଘ ସୋମବାର ସେଇ ସୋମବାର ଦିନ ଚାରି ପାାଳି ଲାଷ୍ଟ ଫଳି ଦିନ ସେଇଦିନ ହଉଛି ଜାଗର ଜାଗର। ଯେ ଆମେ ପ୍ରତ୍ୟେକ ବାଡି ସୋମବାର ଦିନ କଣ କରୁ ନା ସକାଳୁ ଉଠିକି ଗାଧେଇକି ମୁଣ୍ଡ ଧଇକି ଯାଇକି ତାପରେ ଠାକୁରଙ୍କୁ ଦର୍ଶନ କରୁ ଶିବ ଠାକୁରଙ୍କୁ ଶିବ ଠାକୁରଙ୍କୁ ଦର୍ଶନ କରୁ ଉପାସ ରହୁ ସେଦିନ ଧାନ ଫୂଳ କିଛି ଖାଇବା କଥା ନୁ କେବଳ ଫଳମୂଳ ଖାଇବା କଥା। ପ୍ରମ ରାତିରେ ବି ଅନ୍ନ ଭୋଜନ କରିବା କଥା ନୁହେଁ ସେ ଫଳମୂଳ ଯାହା ଖାଇବୁ ଠାକୁରଙ୍କୁ ପ୍ରସାଦ ଖାଇକି ଆସିବୁ ଉପାସରେହିବୁ ତ ଭଲ ଲ ତୁ ଜାଣିଛୁ ତ ଆମର ଯୋଉ ଭଗବାନ ଈଶ୍ଵରଙ୍କୁ ଆମେ ଯେତେକ ବି ପୂଜା କରନ୍ତି ସେ ଆମ ଡାକ ଶୁଣନ୍ତି। ଆଉ ସବୁ କୁଆାରୀ ଝିଅ ଝିଅ ମାନେ ତ ବି ଏଇ ବ୍ରତ ଆଗେଇ କରନ୍ତି ଯ ସମସ୍ତେ ଶୁଣିଛନ୍ତି ନା ଶିବ ଠାକୁର ଆମଙ୍କୁ ବର ଦିଅନ୍ତି ଭଲ ବର ସେଥିପାଇଁ। ସମସ୍ତେ ପନ୍ତୁ ଆଉ ମୁଁ ତ ସବୁ ବର୍ଷ ଏମତି ଉପାସ ରହେ ସକାଳୁଠି କି ଉପାସ ରହେ ଉପାସ ରହିକି ଯ ମନ୍ଦିର ମନ୍ଦିରରେ ଫାଷ୍ଟ ଦିନ ବଳେ ଯାଇକି ଠାକୁରଙ୍କ ପାରେ ଭୋଗ ଲଗେଇକି ଦର୍ଶନ କରିକି ନଡିଆ ବଡେଇକି ଆସେ ତାପରେ ରାତିରେ ଯାଇକି ରାତିରେ ପୁରା ଗାଁ ସରୋ ଲୋକ ଶ୍ରୀମନ୍ଦିରକୁ ଆମେ ଯାଇଥାଉ ଯାଇକି ସେଇଠି ଦୀପ ଲଗଉ ଦୀପ ଲଗେଇକି ଠାକୁରଙ୍କଙ୍କୁ ଦର୍ଶନ କରୁ ତାପରେ ମହାଦୀପ ଉଠୁ ଉଠୁ ହେଇଯାଇିବ ରାତି ବାରଟା ମହାଦୀପ କେମିତି ଉଠେ ନା ସମସ୍ତଙ୍କର ସମସ୍ତେ ଉପାସ ରକି ଯାଇଥିବେ ନା ସମସ୍ତଙ୍କ ଡବାରୁ ଟିକେ ଟିକେ ଘିଅ ଆଣିବେ ବଡ଼ ଦୀପଟେ କରିଥିବେ ସେଇ ଦୀପରେ ଦେଇକି ତାପରେ ସେଇଟା ଲାଷ୍ଟ ନେଇକି ପୁରା। ପୁରା ମନ୍ଦିର ଉପରେ ପୁରା ସଭା ଉପରେ ସେ ଦୀପ ରଖିବେ ରାତି ବାରଟାରେଇ ମହାଦୀପ ଉଠେ ଉଠି ସାରିଲା ପରେ ସମସ୍ତେ ଆସିବେ ଏଠୁ ପ୍ରସାଦ ଖାଇବେ ମନ୍ଦିରରେ ଆମର ପ୍ରସାଦ ହେଇଥାଏ ପ୍ରସାଦ ଖାଇଛି?? ଯାଇକ ଆମେ ଘରକୁ ଆସିବୁ ଆଉ ତମର କେମିତି କଣ ହୁଏ?
ଆମର ତ ସେମିତି ମୁଁ ଗୋଟେ ମାସ ହେ ପୁରା ଆମିଷ ଛାଡିଦିଏ। ତାପରେ ଯୋଉ ସୋମବାର ଯେତେ ସବୁ ଗୋଟେ ମାସ ଭିତରେ ଯେତେଳେ ସୋମବାର ପଡ଼େ ଆଉ ସେ ବିବାର ଦିନ ମୁଁ ସକାଳୁ ଉଠିକି ପୁରା ଗାଧେଇକି ତାପରେ ମାନେ ଶୁଦ୍ଧ ବସ୍ତ୍ର ପିନ୍ଧିକି। ଗୋଧ ଦେଇିକି ମନ୍ଦିର ଦର୍ଶନ କରିବା ପାଇଁ ଯାଏ ତାପରେ ସେଠି ଭଗବାନଙ୍କର ପାଦୁକ ପାଇ ସାରିଲା ପରେ ଆସିକି ଯେଉଁ କଣ ସେଦିନ ତ ଉପବାସ ଥାଏ ମାନେ ଧାନ ଫଳ କିଛି ଖାଇ ମାନେ ଖାଇବା ପାଇଁ ବନ୍ଦ କରାଯାଇଥାଏ ତ ସେଠି ତୁ ଆସି ଲା ପରେ କିଛି ମାନେ ଶାଗୁ ଫାଗୁ କି ନଲେ ରୁଟି?? ଏଇ ଭଳିଆ ଗୋଟେ ଫଳମୂଳ ଖାଇକି ପୁରା ସେ ଦିନଟା ସୋମବାରଟାର କାଟିବାକୁ ପଡେ ଏ ଦୁ ଚାରିଟା ସୋମବାର ଗଲା ପରେରେ ତାପରେ ଶେଷ ଦିନ ମାନେ ମହାଶିବରାତ୍ର୍ରୀ ଜାଗର ପଡ଼ିଥାଏ। ଆଉ ସେଦିନ ତ ଅ ସକାଳୁ ଉଠିକି ସବୁ ଏଇଟା ମାନେ ଯେହେତୁ ଆବାଳକ ବୃଦ୍ଧରୁ ସମସ୍ତେ ଏଇ ବ୍ରତ ରଖିପାରିବେ ଆଉ ଏଇଟା ମାନେ ତାପରେ ଏଠୁ ସବୁ ସକାଳୁ ଉଠିକି ମାନେ ମୁଁ ନିଜେ ଗାଧାଏ ହଁ ଗାଧୋଇ ସାରିଲା ପରେ ତା ତାରେ ଏଠୁ ମନ୍ଦିରକୁ ଯାଏ ପୁଣି ଦର୍ଶନ କରେ ଦର୍ଶନ କରିସାରିଲା ପରେ ସେଠି ପୁଣି ପାଦୁକ ପାଇକି ପୁଣି ଘରକୁ ଆସେ ମୁଁ ତ ନିର୍ଜଳ ଅ ନିର୍ଜଳ ଉପବାସ କରେ ଆଉ ତାପରେ ଦିନସାରା କିଛି ଖାଇନଥାଏ ତାପରେ ସନ୍ଧ୍ୟା ହେଲା ପରେ ଏଠି ତିନି ପ୍ରକାରର ମାନେ ଲୋକ ଥାନ୍ତି ଯିଏ କି ଅ ଜଣେ ଫଳମୂଳ ଆହାର କରିକି ରୁହନ୍ତି ଆଉ କେହି କେହି ଅ ପୁରା ନିର୍ଜଳ ରୁହନ୍ତି ଆଉ ଆଉ କିଏ ମାନେ ଅ ଖାଇକି ଚଳଖିଆ ଫଡଖିଆ ରୁହନ୍ତି ଆଉ ଯୋଉମାନେ ମାନେ ବୟସ୍କ ଲୋକ ସେ ଆଉ ଉପାସ ରହିପାରିବେ କି। ସେତଥିଲାଗି ସେ ଦ ଖାଇଦିଅନ୍ତି ଆ ସେଥିଲାଗି ତାପରେ ରାତି ସମୟରେ ପୁଣି ଶିବ ଠାକୁରଙ୍କ ପାଖକୁ ପୁଣି ଆମେ ତାଙ୍କ ମାନ ତାଙ୍କ ବେଲପତ୍ର ଶହେ ଆଠଟା ଆଉ ତାପରେ ତାଙ୍କ ପ୍ରିୟର ଫୁଲ ଯେଉଁ ଅରଖ ଅ ଦୁଦୁରା ଆଉ ଗଇସ ଫୁଲ। ଆଉ ଏମିତି ସବୁ ନେଇକି ଗଇସ ଫୁଲା ଦୀପ ତାପରେ ଆଉ ଯାହା ଭୋଗ ରାଗ ନେଇକି ଆମେ ମନ୍ଦିରକୁ ଯାଉ ମନ୍ଦିରକୁ ଗଲା ପରେ ତାପରେ ସେଠି ସନ୍ଧ୍ୟା ଆଳତ ହୁଏ ଭଗବାନଙ୍କର ସନ୍ଧ୍ୟା ଆଳତ ହେଲା ପରେ ସେଠି ଆମେ ସେ ଦୀପରୁ ତାଙ୍କ ସେ ମହାଦୀପରୁ ମାନେ ଆମ ଦୀପ ଲଗେଇକି ଆଣିକି ଆମେ ମାନେ ବସୁ ତାପରେ ଭଗବାନ ଶିବଙ୍କୁ ଧ୍ୟାନ କରୁ ଧ୍ୟାନ କରିସାରିଲା ପରେ ସେଠି ବହୁତ ପ୍ରକାରର ଭଜନ କୀର୍ତ୍ତନ ବି ସେଠି ହୁଏ ତାପରେ ଚାରି ପ୍ର୍ରହର କଲାଠୁ ତାପରେ ସମସ୍ତେ ମାନେ ସେଇ ଆମେ ଯେଉଁ ଦି ଦିପ ଲଗେଇ ବସି ଥାଉ ସେଠି ଆସିକି। ସବୁ ଘିଅ ନିଅନ୍ତି ଆଉ ଘିଅ ନେଇ ସାରିଲା ପରେ ସେଇଟା ତାପରେ କୀର୍ତ୍ତନ କୀର୍ତ୍ତନ ହେଇକି ମନ୍ଦିର ପରିକ୍ରମା ସାରିଲା ପରେ ତାପରେ ମହାଦୀପ ଭଗବାନଙ୍କର ଯେଉଁ ମହାଦୀପଟା ଲାଗିଥାଏ ସେଇଟା ତାପରେ ଆମେ ଉଠାଉ ଉଠି ସାରିଲା ପରେ ତାପରେ ସେଠି ଭୋଜନର ବ୍ୟବସ୍ଥା ଥାଏ ଯଦି ତୁ ଚାହିଁବୁ ତୁ ଯଦି ତୋ ନିର୍ଜଳ ଆସିଥିବ ତାହେଲେ ତୁ ସେଦିନ ବ୍ରତ ଭାଙ୍ଗିବୁନି ତୁ ସେଦିନ କେବଳ ମାନେ ମହାନ୍ତି ପଠିଲା ପରେ ତୁ ଘରକୁ ଆସିକି ତୁ ତୋର ଯାହା ପଣା କିି ଯାହା ପିଇକି ତୋର ଶୋଇବୁ ତାପରେ ଯୋଉମାନେ ବ୍ରତ ମାନେ ସେଇଠି ଭାଙ୍ଗନ୍ତି ପ୍ରାୟ ଲୋକ ତ ସେଇଠି ପ୍ରସା ଖାଇକି ବ୍ରତ ଭାଙ୍ଗି ଦିଅନ୍ତି ସେଇଠି ତାପରେ ଭୋଜନର ଯେଉଁ ବ୍ୟବସ୍ଥା ଥାଏ ସେମାନେ ସେଇଟା ଖାଇକିି ତାଙ୍କ ବ୍ରତ ଭାଙ୍ଗନ୍ତି ଆଉ ଯେଉଁ ଯେଉଁମାନେ ଥାଆନ୍ତି ସେମାନେ ତାପ ଦିନ ସକାଳୁ ଉଠିକି ତାପରେ ପୁଣି ଗାଧୋଇ ମାନେ ଗାଧୋଇ ସାରିଲା ପରେ ପୁଣି ମନ୍ଦି ଯାଆନ୍ତି ତାପରେ ପାଦୁକ ପାଇଲାଠୁ ସେମାନେ ତାଙ୍କର ବ୍ରତ ଭାଙ୍ଗନ୍ତି ଆଉ କୁହାଯାଏ ଯେ ଏଇ ବ୍ରତ ଯୋଉମାନେ ଯୋଉ ଅବିବାହିତ ଝିଅମାନେ କରନ୍ତି କି ଯୋଉମାନେ ବି କରନ୍ତି ବୃଧା ହଉ କି ସେ ଯଏ ବି ହଉ ଯିଏ କରନ୍ତି ତାଙ୍କୁ ମାନେ ତାଙ୍କ ମନ ପସନ୍ଦରେ ମାନେ ସେ ଯାହାବ ମାନସିକ କରିଥାନ୍ତି ଭଗବାନ ଶିବ ତାଙ୍କୁ ଦେଇ ଦିଅନ୍ତି। ମାନେ ସେ ସବୁ କୋଟି କୋଟି ଜନ୍ମର ପାପ ମଧ୍ୟ ମଧ୍ୟଇ ବ୍ରତ କଲେ ସବୁ ମାନେ କ୍ଷୟ ହୋଇଯାଏ ଏଇ କଥା ରହିଛି ପୁରାଣ ଶାସ୍ତ୍ରରେ ଏମିତି ସବୁ ଆମର କରୁ ଆଉ।
ହଁ ସାଙ୍ଗ ତାପରେ ବି ସୋମବାର ଦିନ ଖଟା ଖାଇବା କଥା ନୁହଁ ଆଇଁଷ ଖାଇବା କଥା ନୁଁ ତାପରେ ଜାଗର ତ ଯିଏ କରେ ସେ ମାସ ପୂର୍ବରୁ ଆଇଁଷ ଛାଡିଦିଏ ତାପରେ ସୋମବାରେକୁ ସୋମବାରେ ଯଉ ଉପାସ ରହିବ ମୁଁ ତ ସୋମବକୁ ସୋମବାର ଉପାସ ରୁହେ ଟୋଟାଲି ଖାଏନି ତେଲ ଲୁ ତେଲ ମସଲା କିଛି କିଛି ଖାଏନି ଖାଲି ସେମିତି ଉପାସ ରୁହେ ଖାଲି ପାଣି ପିଏ ଆଉ ଯଦି ଫଳମୂଳ ଠାକୁରଙ୍କ ପାଖ ଖାଏ ନହେଲେ ଆଉ କିଛି ମୁଁ ଖାଏନି ମୋ ନିର୍ଜଳା ଉପବାସ ବି କରେ ଜାଗର ଦିନ ତାପରେ ନିର୍ଜଳା ଉପବାସ କରେ ସେଠି ଯାଇକି ଠାକୁର ଦର୍ଶନ କରିକି ଦୀପ ଜାଳି ସାରିଲା ପରେ ଘରକୁ ଆସେ। ଆସିକି ମୋର ପାଣି ପାଣି ପିଏ ଆଉ ତାପରେ ଦିନଠୁଁ ଯାହା ଖାଇବା ଖାଏ ଆଉ ସେଠି ତ ତାପରେ ବି ଆମ ମନ୍ଦିରରେ ବି ବହୁତ ପ୍ରସାଦର ବ୍ୟବସ୍ଥା ଥାଏ ବହୁତ ଲୋକ ଆସିବେ ନା ସମସ୍ତେ ବି ସେଠି ପ୍ରସାଦ ଖାଇକି ଆସ ତାପରେ ସକାଳ ବଳେ ବି ପ୍ରସାଦ ବି କରାହେଇଥାଏ ପ୍ରତ୍ୟେକ ବର୍ଷ ତ ବି ତ ସକାଳେ କରୁଛନ୍ତି ତାପରେ ରାତିରେ କହୁଛନ୍ତି ପୁରା ଦିନ ସାରା ଦିନ ଯୋଉ ସକାଳ ପାଞ୍ଚଟାରୁ ପୁରା ରାତି ବାରଟା ଯାଏ ମନ୍ଦିର ପୁରା ଖଲା ରାତି ସାରା।
ହଁ। ସେ ତ ରାତି ସାରା ମାନେ ଆମ ଗାଁ ଗହଳିରେ ଜଲ୍ଦି ମହାଦଵୀପ ଉଠେ କିନ୍ତୁ ସହର ମାନଙ୍କରେ ସେ ତାଙ୍କର ମାନେ ପୁରା ଦିଟା ଗୋଟେ ହେଇଯାଏ ମହାଦୀପ ଉଠୁ ଉଠୁ ବଡ ବଡ ମନ୍ଦିର ମାନଙ୍କରେ।
ସଂଙ୍କଳଠ ରାତି ବାରଟା ସାରି ଉଠେ।
ହଁ ଆମ ଗାଁରେ ବି ସେମିତି ରାତି ବାରଟାରେ ଉଠେ ସବୁ ଜଲଦି ଜଲଦି ପଳେଇବା ଆସ ମୁଁ ତ ସେଠି ପ୍ରସାଦ ଖାଇକି ବ୍ରତ ଭାଙ୍ଗିଦିଏ।
ନାାଇ ମୁୋ ଘରକୁ ଆସିକି ମୋର ପାଣି ପିଇକି ମୋ ବ୍ରତ ଭାଙ୍ଗେ ମୋ ପୁରା ନିର୍ଜଳ ଉପବାସ କରେ ନା ମାନସିକ କରିକି ମୋର ସବୁବେଳେ ମାନସିକ କରିକି ମୁଁ କରିଛି ଆଉ ଠାକୁରଙ୍କୁ ବି ଆଜି ସାରି ମୁ ଯାହାବି ମାଗିଛି ସବୁ ଖାଇଛି ଭଗବାନ ମୋତେ ଦେଇଛନ୍ତି ତାପରେ। ଏଇ ଜାଗରକୁ କୁଁର ଝିଅ ମାନେ ବି କରନ୍ତି କାହିଁକିନା ପୁରାଣରେ ଲେଖା ଅଛି କି ଯେ ମନ ଲାଗି ବରପ ଲାଗି କି ଯେକୌଣସି ମାନଷ କଲେ ବି ଯଦି ନିଷ୍ଠାର ସହିତ ଭକ୍ତିର ସହିତ ମହାଦେବଙ୍କୁ ମାଗିଥିବ ଏଇ ଜିନିଷ ତମ ନିହାତି ପାଇବ। ତେଣୁ କରିରି ଗାଁଠୁ ସହର ଯାଇଁ ସବୁ ଝି ମେ ଏଇ ଏଇ ଜାଗରକୁ କରିଥାନ୍ତି ପୂଜା ଘର ରହି ତାପରେ ବି ସେଦିନ ତ ମନ୍ଦିରରେ ଖାଲି ଗୀତ ବାଜେ ଭଜନ କୀର୍ତ୍ତନ ବି ହୁଏ ଆମର ତ ଭଜନ ସନ୍ଧ୍ୟା ବି ହୁଏ ତାପରେ ଆମର ବି ପାଖରେ ମନ୍ଦିର ଆମେ ଚାଲି ଚାଲିକା ଯାଉ ଖାଲି ପାଦରେ ଯାଉ ଚପଲ ପିନ୍ଧିକି ବି ଯାଉନା ଯଦି ଉପବାସ ରହୁଛୁ ଠାକୁରଙ୍କୁ ଦର୍ଶନ ପାଇଁ ଯାଉଛୁ ତାପରେ ବି ମନ୍ଦିର ପାଖ ସେଥିରେ ଗୋଟେ ନଈଟା ଅଛି ସେ ନଈରୁ ଠାକୁରଙ୍କ ପାଖରେ ଆଣିକି ପାଣି ଢାଳୁ ପାଣି ଢାଳିକି ଦର୍ଶନ କରିକି ଭଲ କି ଆସୁ ତାପରେ କିଏ କିଏ ତ ସେଠି ଏକାଥରେ ଗାଧେଇକି ସେଠି ଠାକୁର ଦର୍ଶନ କରିକି ଭୋଗ ଲଗେଇକି ଆସନ୍ତୁ ଆମର ବି ଏମିତି ସୁବିଧା ରହିଛି। କିନ୍ତୁ ସାଙ୍ଗ ତମ ଗାଁରେ ବହୁତ ଭଲ ହଉଛି ମୁଁ ଭାବୁଛି ଏଇ ବର୍ଷ ଆମ ପରିବାର ଲୋକ ସମସ୍ତେ ତମ ଘରକୁ ଯିବ ତମ ଘରକୁ ବଲେ ଆମେ ମିଶିକି ତମ ଗାଁରେ ଜାଗର କରିବା।
ନିଶ୍ଚୟ ଆସେ ମୁଁ ସେଇଥିପାଇଁ ଫୋନ କରିଥିଲି ଆଉ ତ ନିଶ୍ଚୟ ଆସେ ତୁ ଆସିଲ ମାଉସୀ ମୋ ସାଙ୍ଗ ନେଇକି ଆସିଲେ ମୁଁ ବହୁତ ଖୁସି ହେଇବି ମୋ ବୋଉ ବି ଦେଖି ତୁ ବହୁତ ଖୁସି ହେଇଯିବ।
ହଁ ତାପରେ ବର୍ଷକୁ ଥରେ କେତେ ସବୁବେଳେ ତ ଆଉ ଯାଇ ହଉନି ଗୋଟେ ଭଲ ମନ୍ଦ କାମ କରିଲେ ଯାଇକି ସାଙ୍ଗସାଥିରେ ଦେଖାଯାଆ।
ହଁ। ତୁ ନିଶ୍ଚୟ ଆସୁ ମୋତେ ବି ଯଦି ସୁଯୋଗ ମିଳିବ ତମ ଗାଁକୁ ବି ମୁଁ କେବେ ଯଦି ହବ ଯିବି, କିନ୍ତୁ ତୁ ଆଗ ଆସେ ଟିକେ ବୁଲିକି ଯା।
ହୁଁ ମୁଁ ଏ ବର୍ଷ ଯିବି ତୁ ଆର ବର୍ଷ ଆସିବୁ। ହଉ ସାଙ୍ଗ ହଉ ସାଙ୍ଗ ତାହେଲେ ମୁଁ ରହୁଛି ତାହେଲେ ମୁଁ ନିଶ୍ଚିନ୍ତ ଯିବି ତମ ଘରକୁ।
ହଁ ସାଙ୍ଗ ତୁ ରଖ ଭଲ।
ହଉ।